ହାଲୋ।
ହାଲୋ।
ହାଲୋ।
ଓ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା। ଶୁବିଲା?
କରୁଚ ହଁ ହାଲୋ।
ନାଁ ଏ କଷ୍ଟାରେ ବୁଲୁଥିଲି
ସନ୍ଧ୍ୟା ଦେଇ ଦେଇସାଇଲଣି?
ନ୍ଧ୍ୟା ସନ୍ଧ୍ୟା ଦିଆସଇଲାଣି। ତୁମେ କଁ କରୁଚ?
ମୁଁ ଏଇ ସନ୍ଧ୍ୟା ଦିଆ ହଉଥୁଲା ମା ଦଉଥୁଲେ ମୁଁ ଏଇଠି ଥିଲି ଆଉ।
ଓହୋ ହୋ। ଆଉ ଯୋଉ କାଲି ରଜ ପାଇଁ କଣ ସବୁ ପ୍ରିପାରେସନ ହେଇ ସାରିଲାଣି ନାଁ ହେଇନି?
ନାଉ ରଜ ପାଇଁ ପିଠା ହବ ବୋଲି ଚାଉଳ ଚୁନା ବଟା ହେଇଚି। ସବୁ ସାମଗ୍ରୀ ଆଇଚି ହବ ପିଠା ଆଉ। ଏପଟୁ
ଏ ବା ଆଉ ଲୁଗାପଟା
ହୁଁ।
ଫୋନ୍ ଟା ଭାଇବ୍ରେଟ୍ କାଇଁ ହୋଉ
ହଁ।
ହ୍ୟାଲୋ ହାଲୋ।
ହଁ।
ଆଉ ଦିଦି ଲୁଗାପଟା କିଣା ସରିଲାଣି ନା କାଲି ପାଇଁ
ହୁଁ ଉଁ ହୁଁ ଉଁ
ଆଉ ତମେ ଏବେ କଣ କରୁଚ?
ମୁଁ ଏଇ କଣ ଏଇ ସରିଲା ହେଇ ବୁଲୁଚି। ଆଉ ଗୋଟେ କୋଉ ଟପିକ୍ ଉପରେ କଥା ତମୁକୁ କଣ କରିଆକୁ ଭଲ ଲାଗେ?
ମତ୍ ଏ-ଏ-ଏ-ଏ-ଏଁ କରିବାକୁ ବହୁତ୍ ଭଲ ଲାଗେ।
ତାହଲେ ମାନେ
ଛୋଟକାଟିଆ ପିଷ୍ଟ ଗୋଟେ ଆଉ।
ହଁ ତ ଇଏ ଉପରେ କଣ କହିବ? ମାନେ ତମ ଇମୋସ୍ ମାନେ କଣ କହିିବି ମୁଁ ମୁଁ ବୁଝିପାରୁନି। ମାନେ ଡ୍ରଇଂ କୁ ନେଇ ତମର କଣ ମାନେ ମନ୍ତବ୍ୟ ଦବ? ମାନେ ସେ ଗୋଟେ କଣ ମାନେ ଧର କିଏ ଗୋଟେ ମୁଁ ନାଚୁଚି ହେଲା
ଡ୍ରଇଂଟା ମୋ ହବି ହବି ନୁହଁ।
ହଁ।
ତଥାପି ମୁଁ ମତେ ବହୁତ ପସନ୍ଦ ଡ୍ରଇଂ କରିବାକୁ ସେଇଥିପାଇଁ କି ମୁଁ ତ ମୁଁ ମୁଁ ତାର ପ୍ରାଇଜ୍ ବି ପାଇଚି ସ୍କୁଲରେ କଲେଜ୍
ହଁ।
ଆଉ ସେମତି ଏ ମାନେ ଏତେ ବଡ ଆର୍ଟିଷ୍ଟ ନୁହଁ ତଥାପି ଆର୍ଟ କରେ ଆଉ।
ଦେଖ କି ଏଇ ବଡ଼ରୁ ମାନେ ଛୋଟ ହେଇନା ସବୁ ବଡ ହେଇଥାନ୍ତି ମାନେ ଛୋଟ ଛୋଟ
ହଁ ସେଟା ରୁ
ମାନେ ଇଏ ଯୋଉ
ଯେତେ ସାରା ସବୁ ଯେମତି ସ୍କୁଲ ମାନଙ୍କରେ ସବୁ କମ୍ପିଟିସନ ହୁଏନି କି ହେଲୋ ମୁଁ କହିଲି ସ୍କୁଲ ମାନଙ୍କରେ ଯୋଉ କମ୍ପିଟିସନ୍ ହୁଏନି
ପ୍ରତିଯୋଗିତା ହୁଏ ହଁ ସ୍କୁଲରେ ଯେଉ ସବୁ ପ୍ରତିଯୋଗିତା ହୁଏ ତମେ ସେଥିରେ ଭାଗ ନିଅ ଆଉ ନାଇଁ
ମତେ ମୁଁ ଶେଷର ମନେ ଅଛି ଆ ମୁଁ ଯେତବେଳେ ଏ ପଢ଼େ ଥିଲି ଏଇଥ୍ ରେ ସେତବେଳେ ଆମର ଗୋଟେ କମ୍ପିଟସନ୍ ହେଇଥିଲା ଏ ଯୋଉ ଆମର ଆଗୁରୁ ଯେମିତି କିି ସବୁ ଅଗଷ୍ଟ ପନ୍ଦର ଜାନୁୟାରୀ ଛବିଶ ହେଲେ ଆମର ତା ପୂର୍ବରୁ ଗୋଟେ ପ୍ରତିଯୋଗିତା ହୁଏ। ତାପରେ ଆମର ସାର୍ଟିଫିକେଟ୍ ଦିଆଯାଏ। ସେଇଦିନ। କୁଆଡେ ହଉଥିବ ଆମ ଏପଟେ ହୁଏ ସେମତି ଠିକ୍ ଅଛି ଆଉ ଆପ୍
ହଁ ସବୁ ଆଡେ ହୁଏ ମାନେ ଆମ୍ ହଁ ଦେଖ ଅଗଷ୍ଟ ପନ୍ଦର ହେଲା ଜାନୁୟାରୀ ଛବିଶ ହେଲା ସେତ ସବୁ ମାନେ ମାନେ କହିଆକୁ ଗଲେ ଆମର ପୁରା ପ୍ରଧାନ ମାନେ ଫାଷ୍ଟ୍ ଆଗେ ସେଇଟା ହେଲା ଆଗେ ପର୍ବ୍ ମାନେ ଗୋଟେ ଇଏ ଟାଇପ୍ ର ସେଲିବ୍ରେସନ୍।
ଦଶ୍ ପନ୍ଦର ମିନିଟ୍ ଛାଡ଼ିିକ୍ କଲ୍ କରୁଛି। ହ୍ୟାଲୋ
ସେଇଟାକୁ ହିଁ ଆଗେ ଆମେ ସେଲିବ୍ରେଟ୍ କରିବା। ଆମେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ପାଇଁ ହିଁ ଆମେ ଆଜି ସ୍ୱାଧୀନ। କେମତି ଆମେ ଭୁଲିଯିବୁ। ତା ପୂର୍ବୁରୁ କିଛି ଗୁଡା ସବୁ ଇଏ ହୁଏ। ପ୍ୟାରେଡ ହୁଏ ଇଏ ହୁଏ। ହ୍ୟାଲୋ
ଆଉ ହଉଛି ଏଁ ମୋର ଇଚ୍ଛା ଶକ୍ତି ର ଆସିଥିଲା। କହୁଛି ଆମର ଏମତି ପଡିଥିଲା ଗୋଟେ ଅଗଷ୍ଟ ପନ୍ଦର ପଡିଥିଲା। ତା ପୂର୍ବରୁ ଆମର ଆଟ କରିବାକୁ କମ୍ପିଟିସନ ଗୋଟେ ହେଇଥିଲା। ଥିଲି କଣ ଥିଲା ଟପିକି ଥିଲା ପାଲ୍ୟମ ପାଲ୍ୟ
ହଁ ପାଲିଆମେଣ୍ଟ ଓଡ଼ିଆ କଣ? ହଁ ସଂପଦ ଭବନ। ହଁ ପାରିବ
ସାଂସଦ ହଁ ପାର୍ଲାମେଣ୍ଟରେଥିଲୁ ହଉଛି ତେବେ ଆଜି ହ ପେଣ୍ଟିଙ୍ଗ କରି କଣ କି ମାନେ ମୋର ଗୋଟେ ଫ୍ରେଣ୍ଡ ସେ କଣ କହିଲେ ମୋ ଡ୍ରଇଂ ଖରାପ କରି କରିବା ପାଇଁକଣ କହିଲେ ମୋର ମୋର ଖାଲି ମାନେ ପେନସିଲ ଆର୍ଟ ହେଇଥିଲା ନା। ତାକୁ ସବୁ ଡାର୍କ କରିଦେଲା ଗାରେଇ ଦେଇଥିଲା ସିଏ। କିନ୍ତୁ ସେ ମୋ ପେଣ୍ଟିଙ୍ଗ ଖରାପ କରିଦେଇଥିଲା। ମୁଁ ତା ଉପରେ ହଁ ମୁଁ ତାପରେ ରାଗିଥିଲି କିନ୍ତୁ ହଉଛି ମାନେ ସେ ଗାରେଇ ଦେଇଥିଲା ବୋଲି ମୁଁ ମାନେ ଏ
ହଁ ଦେଖ କିଛିଟା ଖରାପ ଇଏ ବି ଭଲ ପାଇଁ ବିି ହୁଏ।
ହଁ ସିଏ ମୋର ଖରାପ କରିବାକୁ ଚାହିଁଲା କିନ୍ତୁ ମୁଁ ଫାଷ୍ଟ ହେଇଗଲି। ମାନେ ସେବେ ମୋର ଇଚ୍ଛା ଶକ୍ତି ଟା ଆହୁରି ବଢିଗଲା ଯେ ମୁଁ ଡ୍ରଇଂ କରିବି।
ଦେଖ ଦେଖ ଦେଖ ଏଇଥିରୁ କଣ ତମେ ଶିଖିଲ କି? ଖରାପ ହଉ କି ଯାହା ଯିଏ ବି ମାନେ ଯିଏ ଯଦି ସଦ୍ ମାର୍ଗରେ ଥିବ କିଏ ଗୋଟେ ଭଲ ଇଚ୍ଛାରେ ଯଦି ଯୋଉଟା କରୁଥିବ। ମାନେ ସ୍ଵଚ୍ଛ ମନ ହେଲା ତ ଯିଏ ଆସିକି ଖରାପ କଲେବି ସେ କିଛି ଖରାପ ହବନି ଆଉ ତମେ ସେଥିରୁ ସେ ଖାରପ କଲାବେଳୁ ତମ ମନବଳ ବଡ଼ିଲା ।
ହୁଁ।
ତମେ ଆହୁରି କରିବା କୁହୁ ମାନେ ସେବେଠୁ ଇ ହେଲ ନୁହେଁ କି? ଏଇ ଆମେ ଶିଖିଲେ ନା ନାଇଁ
ଆଜ୍ଞା।
ଯୋଉ ବି ଜିନିଷ ହଉ ଆମେ ଆମକୁ ପଢ଼ିବାର ଅଛି।
ହଁ।
ଭଲ ଖରାପ ହଉ ଆଗେ ଖରାପ ହବ ଦିଥର। ଦିନ ତ ହବ ନା ଅସଫଳ ହବା ତତେ ଦିନ ଦିନେ ତ ହବ ନା ସଫଳ। ଯେମିତି କହାନ୍ତିନି ସ୍ୱଚ୍ଛ ସ୍ଵଚ୍ଛ ମନଥିଲେ ଗଡିଆ ବି ଗଙ୍ଗା ହେଇଯିବ।
ହଁ ଆଉ ତମକୁ କଣ କରିବାକୁ ଭଲ ଲାଗେ?
ମତେ ମତେ ମତେ ବି ଏମତି ଛୋଟ ମୋଟ ସବୁ ଆଙ୍କିବାକୁ ଭଲ ଲାଗେ। ତାପରେ କବିତା ପ୍ରବନ୍ଧ ପ୍ରବନ୍ଧ ଯୋଉ ହୁଏନି ରଚନା ଫଚନା ଲେଖିବାକୁ କିଛି ଜଳ ସୂଚନ ଉପରେ ହେଲା କି ଯୋଉ ଆମେ ତ ଇଂଲିଶ ରେ ବିଏପ ସବୁ ଲେଖେ ଯୋଉ କଣ କହିଲକି ଫରେଷ୍ଟ ବି ଇଏ ଫୟ ଉପରେ ହେଲା ତାପରେ ଯେଉଁ ମରୁଡି ଫରୁଡି କି ଏବେ ସବୁ ବେଳେ ବେଳେ କେବେ ବି ପଡେ କି ଆହୁରି ସବୁ କିଛି ବି ନା ଭଲ ଭଲ ସବୁ ଯଉ ଇଏ ଦିଆ ହୁଏ ସମାଜ ତାପରେ ଯୋଉ ବିକଶିତ ଭାରତ ଇଏ ଭାରତ ସବୁରେ ହେଲା ଡିଭଲମେଣ୍ଟଇ ଇଏ ଉପରେ ଏମତି ପଢାପଢି ଚାଲିଛି ଆଉ ଏ
ଆଉ ମତେ ଯୋଉ କେପ୍ଟ କରନ୍ତିନି ସବୁ ଅ ମାନେ ଯୋଉ କାଗଜରେ ସବୁ ବନାନ୍ତି।
ହଁ ହଁ ହଁ ହଁ।
ହଁ ମତେ ସେଗୁଡା ବି ହଁ ହ୍ୟାଣ୍ଡ କ୍ୟପ ମୋତେ ସେଗୁଡା ବି ବହୁତ ପସନ୍ଦ। ହଁ ହଁ ହସ୍ତଶିଳ୍ପ ନା କଣ ସେଇଗୁଡା ମତେ ସେଇଗୁଡା ବି ବନେଇକୁ ବହୁତ ଭଲ ଲାଗେ। ତାପରେ ମୁଁ ବହୁତ ସାରା ବନେଇଛି ବି ଆମ ଘରେ ହଁ ନାଇଁ ନାଇଁ ଯୋଉ ଆମର କାଗଜ ରେ ବନାନ୍ତିନି। ମାନେ ଯୋଉ ସବୁ ଅ ସି ଫୁଲ ଟାଇପ ର କ କାନ୍ଥ ରେ ସବୁ ସେଟ କରନ୍ତି ସେଗୁଡା ମୁଁ ସେଗୁଡା ବହୁତ ସାରା ବି ବନେଇଛି। ହଁ ହଁ ସେଗୁଡା ବହୁତ ସାରା ବି ବନେଇଚି ତାପରେ ସବୁ। ପଟିରେ ଠାକୁରଙ୍କର ସବୁ ଯୋଉ ଇଏ ହଁ।
ଏଗୁଡା ବି ବହୁତ ସାରା ବନେଇଚି ଠାକୁର ଜଗନ୍ନାଥଙ୍କର। ସିନେର ଟାଇପ ର ମାନେ ଝାଲେରି ଫାଲେରି ଦେଇକି ସେଗୁଡା ସବୁ।
ପର୍ବ ପର୍ବାଣୀ ଜାଣିଚ ସବୁ
ଆଉ କଣ। ହଁ। ଟିକେ ସେ ଭଏସ ଟା ବହୁତ ସ୍ଲୋ ଆସୁଚି।
ପର୍ବପର୍ବାଣୀ ସବୁ ଭଲ ଲାଗେ ସେଲିବ୍ରେଟି କରିବାକୁ ମାନେ ପାଳନ କରିବାକୁ। ହାଲୋ।
ହଁ ସେଟା ତ ମାନେ ଝିଅ ମାନଙ୍କର ମୁଖ୍ୟ ହଁ।
କୋଉ ପର୍ବ ପର୍ବାଣି ଭଲ ଲାଗେ।
ସବୁ ପର୍ବ ତ ବହୁତ ବହୁତ ଭଲ ଲାଗେ ତଥାପି ମତେ କାଳୀ ପୂଜା ଟା ବେଶୀ ଭଲ ଲାଗେ।
କାଲି ପୂଜା କଣ ପାଇଁ?
ମନେ ଦୀପାବଳି କାରଣ ଆହୁରି ଦୀପାବଳିରେ ମତେ ଟିକେ ଭଲ ସେ ସେଲିବ୍ରେସନ ହୁଏତ ଦୀପାବଳି ହେଲେ ମତେ ଲାଇଟ୍ ଲାଇଟ ସବୁ ଚାରିଆଡେ ଲାଇଟ ଲାଗିଥାଏ ଦୀପ ଫିପ ଲଗେଇବା ପାଇଁ ରଙ୍ଗୋଲି କାଟିବା ପାଇଁ।
ନାଇଁ ଦେଖ ଯେମିତି ସମ୍ବଲପୁର ରେ। ହେଲା ମାନେ ତାଙ୍କର ଗୋଟେ ପୂଜା ତାଙ୍କୁ ସେଠି ଭଲ ଲାଗେ ଯେମିତି ଭଦ୍ରକ ହେଲା। ତାପରେ ସେଠି ଯୋଉ କଣ ହୁଏ ଗଜଲକ୍ଷ୍ମୀ ପୂଜା। ତ ତାଙ୍କୁ ସେଇଟା ଅଧିକ ଭଲ ଲାଗେ ହଁ ସମ୍ବଲପୁର ପିଲାଙ୍କ ସାଇଟରେ ତାଙ୍କର ସବୁ ନୂଆ ଖାଇ ପାଳନ ହୁଏ। ହାଲୋ। ହାଲୋ। ହାଲୋ।
କୁହନ୍ତୁ।
ହାଲୋ।
ହଁ ଦିଦି କହୁନା।
ଯେମିତି ସମ୍ବଲପୁର ପଟେ ହେଲା ମାନେ। ତାଙ୍କର ନୂଆ ଖାଇ ନୂଆ ଧାନ ନୂଆ।
ହଁ ନୂଆ
କିଏ କରନ୍ତି ତାଙ୍କୁ ସେଇଟା ତାଙ୍କୁ ପର୍ବ ତାଙ୍କୁ ସେଇଟା ଭଲ ଲାଗେ। ହୁଁ ହଁ ମୁଖ୍ୟ ପର୍ବ ସେରା ତାଙ୍କୁ ସେଟା ଭଲ ଲାଗେ। ହଁ ରଜ ହେଲା କି ଯାହା ସାଇଡ଼ରେ ଯୋଉଟା ସେଟା ଟିକେ ତାଙ୍କୁ ଅଧିକ ଭଲ ଲାଗେ ଆଉ। ସେନ୍ତି ତମ ସେପଟରେ ଅଧିକ ଟିକେ କାଳୀ ପୂଜା ହୁଏ ତ ତମେ ଅଧିକ ଭଲ ପାଅ ଟି
ହଁ ହଁ ଆଜ୍ଞା।
ମତେ ଆଜ୍ଞା କଁ କୋଉଛନ୍ତି। ସନ୍ମାନ ଦବାଟା ବି ଭଲ ସମସ୍ତଙ୍କୁ। ସନ୍ମାନ ଦେଲେ ହିଁ ସନ୍ମାନ ପାଆନ୍ତି।
ଆ ଆ ଆଚୁଆଲି କରିବେ ସବୁ ଯୋଉ ବାବା ମା ହେରିଆ ଯେତୋଳେ ଡାକନ୍ତି ମୁଁ ସମସ୍ତଙ୍କୁ ଆଗିଆ ଆଗିଆ କୁହେ ତ। ବାବା ମା ସମସ୍ତେ ମାନେ ସାନ କଁ ବଡ଼ ସମସ୍ତଙ୍କୁ କହି କହି ଅଭିଆ ହେଇଯାଇଛି ଯିଏ ବି କୁହନ୍ତି ମୁଁ
କଁ କରୁଚ ଏବେ ସା
ମୁଁ ଏବେ ହାଉସ୍ ୱାଇଫ୍ କିଛି କଁ କରୁନି। ଇ ନାଇଁ ମୋ ପଢ଼ା ସରିଗଲାଣି।
ମୁଁ ପେ ହାଉସ୍ ୱାଇଫ୍ ଏବେ।
ହୁଁ ହୁଁ ଆଉ ତମେ ଗୋଟେ ମା ମାନେ ଏବେ ତ ତମେ ମାନେ ମ୍ୟାରେ ମାନେ ବାହା ହେଇଯାଇ ହେ କଁ କହିବ ମାନେ ମାଆଟା ହବା କେତେ ମାନେ ଇଏ? ମା ବିଷୟରେ ତମେ
ବୁ ବହୁତ କଷ୍ଟ।
ହଁ କଷ୍ଟ ବି ଆଉ ଖୁସ୍
ଫାଷ୍ଟ୍ ଟାଇମ୍ ମୁଁ ସେଇଟା ନଥି ଦି ଆ ଆକ୍ଚୁଆଲି ସେ ଯେ ଗୋ ମା ଆଟା ଚେ କରିପାରିବଟା କେହି ବି କରିପାରିବେନି ଆହୁରି ଗୋଟା ମୋ ମା ଗୋଟେ ଯେତି କଷ୍ଟ ସହିତାଏ ହେ ବି କେ ଇପାରି ଇବେନି ଏ ସବୁବେଳେ ବେରିଏଲେ ମୋର ଲା ହେଲା ମୁଁ ସେ ତଳେ ରିଏଲାଇଜ ନେଇ ଏଟା କୁହନ୍ତି ଯୋଉଠି ଟା ମା ଆନ ଉ କେହି ବି ଏମିତି ରାତି ଅନି ଦ୍ରା ହେଇକିରି କିଏ ରହିବେ କି ଗୋଟେ ମା ଛଡ଼ା ଯେ ଦୁ କଷ୍ଟ
ଏଇଟା କଥା ହେଲେ କି ମାଆର ମାନେ ଯୋ ସ୍ଥାନ କେହି ନେଇପାରିବେନି। ଇ ସବୁଠି ମାନେ ଓପେରେ ନା ଆଗେରେ।
ହଁ ହଁ ହଁ ହଁ।
ଦାଶ୍ ପା ସ୍ଥାନ ଉପରେ ନେ ଉପରେ ବହୁତ ମାନେ କହି ହବନି ବର୍ଣ୍ଣନା ବି କରିହବନି। ଯୋଉ କହନ୍ତିନି ସ୍ଵର୍ଗଦପି ଗରିୟସୀ ମାତୃଭୂମି ହଁ। ସ୍ବର୍ଗଦପି ଗରିଅସୀ ଗୋଟେ ଥାଏ ତା ଲ୍ୟାଲୁ ତା ଋଣ ତା କିଏ କେବେ ସୁଜିଚି ନା ସୁଜିବ? ହାଲୋ।
ଶବ୍ଦ ହିଁ ନାହିଁ ତମର ହାଲୋ।
ହଁ ଦୁନିଆରେ ତା ସହ କେହି ବି ଇଏ ମାନେ ସମକ୍ଷ ବି ହେଇପାରିବେନି ବାପା ମାନେ ବାପା ବି ଅଛନ୍ତି ବାପା ବିନା ବି କିଛି ନାହିଁ ବାପା ମାନେ ଏମାନେ କହିବାକୁ ଗଲେ ଯେମତି ହୁଁ ହୁଁ।
ଦୁନିଆ କାହିଁଙ୍କୁ ବାପା ମା ବାପା ମା ଦି ଜଣ ଆମକୁ ସିନା ମା ଜନ୍ମ ଦିଏ କର୍ମ ଆମକୁ ବାପା ଦିଅନ୍ତି। ମା ସିନା ଜନ୍ମ କରେ ଆମକୁ ମାନେ ସମ୍ଭାଳେ। କିନ୍ତୁ ବାପାଙ୍କର ଦାୟିତ୍ବ ବି ସେତିକି ଅଛି।